ହ୍ୟାଲୋ ମ୍ୟାଡାମ ନମସ୍କାର କଣ କରୁଛନ୍ତି। ହ୍ୟାଲୋ ମ୍ୟାଡାାମ ଆପଣଙ୍କ ଭୟସ ଟା ଟିକେ ଠିକ ସେ ଶୁଭୁନି ହଁ।
ହ୍ୟାଲୋ ହଁ ମ୍ୟାଡ଼ାମ ନା ମୁଁ କିଛି ନାହିଁ ସାଧା ସେମିତି ବସି ଉ ଟାଉ
ଓହୋ ଆଉ ଆପଣ କାଆଡେ ହଁ ଏଇଠି ବସିଚି ଯାଉଛି ବର୍ଷା ହେଇଥିଲା ତ ମୁଢି ମିଶଚର ପାଗ କରିକି ଯାଉଛି ଖାଇବି ଆଉ
ଏଇ ବର୍ଷା ପାଗରେ ନା ହଁ ବର୍ଷା ପାଗରେ ଏମିତି- ପାଗ ହିତ ଭଲ ଲାଗେ ମୁଢି ମିଶଟର ତାପରେ ପିଆ ପିଆଜ ଟମାଟୋ ମି ତାମାନେ ଲଙ୍କା ଧନିଆ ପତ୍ର ସବୁ ତା ମାନେ ଭଲ ଲାଗେ କଣ କି?
ମୁଁ କହିଲି ଆପଣ ବର୍ଷା ହେଲେ ଚଟପଟା ଖାଇବା ଖାଆନ୍ତି। ହ୍ୟାଲୋ। ମୁଁ କହିଲି ଆପଣ ବର୍ଷା ହେଲେ। ଚଟପଟିଆ ଖାଇବା ଖାଆନ୍ତି।
ହଁ ଭଲ ଲାଗେ ସେଟା।
ଅହୋ ଆଉ ଆପଣ ସ୍କୁଲ ଯେତେବେଳେ ସ୍କୁଲ ଲାଇଫ ରେ ପଢୁଥିଲେ କେତେ ମଜା କରୁଥିଲେ କେତେ କଣ ମାନେ ଗାଳି ମାଡ କେତେ କଣ ଥିଲା
ନା ଆକଚୋଲି ହଁ ଛୋଟ ବଲେ ନା ମୁଁ ବହୁତ ଶାନ୍ତ ଥିଲି, ତମ ଖାଲି ବେଶୀ ତା ମାନେ ପାଠ ପଢା ହେ ବେଶୀ ମନ ଥିଲା ସେମିତି ଆମେ ଖାଲି ନା ମାନେ ଆକ୍ଚୁଆଲି ଆମେ ଏକଚୁଆଲି ଜାଆଁଲା ଭଉଣୀ ନା ଆମର ମାନେ ଆମେ ଦୁଇ ଜଣ ଦି ଭଉଣୀ ଏକ ସାଙ୍ଗ ହଉଥିଲୁ,
ଓହୋ ଓହୋ,
ତାପରେ ଆମେ ଯେମିତି ବଡ ହେଲୁ ତାପରେ ଆମର ସାଙ୍ଗ ମାନ ବାହାରିଲେ,
ଆପଣଙ୍କ ଭଉଣୀ କ ଆପଣଙ୍କ ଭଳିଆ ପୁରା ଦେଖିବାକୁ ଡିଟୋ,
ପୁରା ସମାନ ଏବେ ଏବେ ଟିକେ ଅଲଗା ଦିଶୁଗ ହଁ ଆଗରୁ ନା ଆଗରୁ ବହୁତ କିଛି ହଁ ଆଗରୁ ତ ପୁରା ବହୁତ ସମସ୍ତେ ଏଥିରେ କନଫ୍ୟୁଜ ହେଇଯାଉଥିଲା ଆଗରୁ ତାପରେ ଏବେ ଯେମିତି ବଡ ହେଲୁ ଏମିତି ପ୍ଲସ୍ ଥ୍ରୀ ପଢିଲୁ ତା ପରେ ଟିକେ ଟିକେ ଅଲଗା ଦିଶୁ ଲୋ
ଅହ ନ ନାଇଁ ମାନେ ଆପଣଙ୍କ ନାଁ ଯାହା ତାଙ୍କ ନାଁ ଯାହା ସମସ୍ତେ ମାନେ କନଫ୍ୟୁଜ ରେ ଡାକ
ହଁ ହଁ ହଁ ବହୁତ ହଁମ ଆମେ ଯେମିତି ମତେ ହଁ ସାର୍ ମାନେ ବି ସମସ୍ତେ ଆରେ ଆମେ ନା ପୁରା ପୁରା ସମାନ ଦିଶୁ। ହେଲୋ, ଆଉ ଆମର ଭଏସ ବି ସମାନ ଆମ ଲୋଖା ଲେଖା ଲେଖିବା ଷ୍ଟାଇଲ ମାର୍କ ସବୁ ସମାନ।
ଓହୋ ମାନେ ସାର୍ ମାନେ ବି କନଫ୍ୟୁଜ ବଜ ପଡୁଥିଲେ କିଏ ମାନେ ତମେ କିଏ ତମ ଭଉଣୀ ବୋଲି କନଫ୍ୟୁଜରେ ପୁରା ପଡୁ
ହଁ ହଁ ହଁ ବହୁତ ମାନେ ସବୁବେଲେ ଆଉ ଏମିତି ଆମ ଛୁଆ ବେଲେ ନା କଣ ଆମ ଛୁଆ ଛୁଆ ବେଳେ ନା ଅ ଗୋଟେ ଏଥିରେ ଆମେ ତା ମାନେ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିଲୁ। ତ ଏକଚୁଆଲି ସେ ପା ସେ ଫାଷ୍ଟ ହେଇଥିଲେ କି ମୁଁ ଫାଷ୍ଟ ହେଇଥିଲି କିନ୍ତୁ ମତେ ନ ଦେଇକି ତାକୁ ଆସିକି ଯାଇକି ଷ୍ଟେଜରେ ଦେଇଦେଲେ। ଫାଷ୍ଟ
ଓ ହଉ ମୁଁ ଏଇନା ସେଇ କଥା ପଚାରିବାକୁ ଯାଉଥିଲି। ଯେବେ ଆପଣଙ୍କ ଜାଗାରେ ଆପଣଙ୍କ ଭଉଣୀ କେତେବେଳେ କିଛି ଗୋଟେ ପାଇଯାଏ ଛନ୍ତି କି? ଆପଣଙ୍କ ଭଉଣୀ ଜାଗାର ଆପଣ ପାଇଛନ୍ତି କିଛି?
ହଁ ତାପରେ ଆଉ ଆଉ ଥରେ ନା ଆଉ ଦିନେ ନା ତ ମୁଁ ମୁଁ ଟିକେ ଦୌଡ଼ା ଦୌଡି କରୁଥିଲି ଆଉ ସେ ସେ ଗୁରୁଜୀ ଆସ ଥିଲି ତାକୁ ତାକୁ ବାଡେଇଲି ତୁ ଦୌଡୁଥିଲୁ ବୋଲି।
ଓହୋ।
ତାଙ୍କ ସେ କଥା ନା ବହୁତ ବହୁତ ମନେ ପଡେ ଏବେ। ସେ ଆଉ ମୁଁ ତୁମେ କିମିତି ବସ ଖୁସିରେ ମନେ ପକଉ।
ଆଉ ଆପଣଙ୍କ ଆଡେ ମଧ୍ୟାହ୍ନ ଭୋଜନ କଣ ରୋଷେଇ ହୁଏ?
ରୋଷଇ ହଁ ହୁଏ।
ଖାଅ ଆପଣ ମଧ୍ୟାହ୍ନ ଭୋଜନ ଦିପହରେ ମଧ୍ୟାହ୍ନ ଭୋଜନ ଖାଅ। ହଁ ସ୍କୁଲରେ ଯୋଉ ଦିଆ ହୁଏ ଦି ପହର ଖାଇବା ତା
ନାଇଁ ନାଇଁ ଆମେ ଆମ ବିଲରେ କଥା କହୁଛନ୍ତି?
ହଁ
ନା ନା ନା ଆମ ଆମର ପିଲା ବିଲରେ ମଧ୍ୟାହନ ଭୋଜନ ନଥିଲା
ଓ ହଁ ଆମ ବେଳରେ ମତେ ହୁଁ ହଁ କୁହନ୍ତୁ।
ପିଲା।
ହଁ। ଆମ ବେଳରେ ମଧ୍ୟାହ୍ନ ଭୋଜନ ହେଲେ ମାନେ ଆମକୁ ଗୋଟେ ସଂସ୍ଥା ତରଫରୁ ଆସୁଥିଲା ତ ଆମେ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇବୁ ବୋଳି ଘରୁ କଣ କରୁ ଖଟା ନ ନେଇ ମାନେ କଣ କହିଲେ ଯାହା ଭଜା ଭଜି ହେଇଥିବ ତାକୁ ଟିଫିନରେ ଭର୍ତ୍ତି କରିକି ନଉ ପୁରା ସମସ୍ତେ ଗୋଲ ହେଇକି ବସିବୁ। ମାନେ ପାଞ୍ଚ ଦଶ ଏମିତି ଆମେ ଯେତେ ଯେତିକି ସାଙ୍ଗ ଥିବୁ ସମସ୍ତଙ୍କ ଘରୁ ସମସ୍ତେ ହଁ ବହୁତ ଖୁସି ଲାଗେ ଆମ ବଳେ ରୋଷେଇ ହଉନ ଥିଲା କାହିଁକି ନା ଆମେ ପଢ଼ିଲେ ପିଲାଦିନୁ ଆମେ ଜାଣିନୁ ଯେ ରୋଷେଇ ହୁଏ କି ନାଇଁ ଆମେ ଜାଣିନୁ କଥା
ଆଚ୍ଛା ଆଚ୍ଛା ସ୍କୁଲରେ ଆପଣ କହୁଛନ୍ତି କି ସ୍କୁଲରେ ମଧ୍ୟାହନ ଭୋଜନ ପାଇଁ ଯୋଉ ଗ୍ୟାପ୍ ଥାଏ ସେଟା ଥିଲା କହୁନାନ୍ତି କି
ଏ ଯେବେ ପଢିଲୁ ଆମର ମଧ୍ୟାହ୍ନ ଭୋଜନ ଆସୁଥିଲା ତ ଆମେ ସେଇଠି ବସିକି ସମସ୍ତେ। ଖାଇବୁ ମାନେ ଯାହା ଘରୁ ଯିଏ ଯାହା ଥିବ ସମସ୍ତେ ତ ଆଣିବେ ତ ଗୋଟେ ଏଠି ସମସ୍ତେ ଟିଫିନରେ। ଟିଫିନ ରେ ଥୋଇବୁ ତ ଖାଇବାଟା ବଢଡଆ ମଜା ମଜା ଲାଗେ ଗପସପ ହେଇକି। ଖାଇବୁ ମାନେ ଯୋଉଟା ପାଞ୍ଚ ମିନିଟ ର ଖାଇବା ଆମେ ସେଇଟା ଅଧଘଣ୍ଟାରେ ଶେଷ କରିବୁ।
ହୁଁ ଯୋଉ ଏ ଯୋଉଟି ଟିଫିନ ଟିଫିନ ବ୍ରେକ୍ କହୁଛନ୍ତି। ଆମେ ଲଞ୍ଚ ବ୍ରେକ୍। ହଁ ନାଇଁ ନା ଥାଏ ଥିଲା। ଥିଲା ସେଟା ଆମ ବଲରେ ବି ଥିଲା ହଁ ଥିଲା ଆ ଏ ଏକ ବଜେ ତ ହୁଏ ଏକ ରୁ ଦୁଇ ବଜେ ଭିତରେ ହୁଏ ନା କି ଦେଢ଼ ରୁ ଦୁଇ ସେମିତି ହୁଏ।
ଖାଇବା ଟାଇମ ଟା ଥାଏ ହୁଁ
ଆମେ ନା ଖେଲିବା ଖେଲିବା ପାଇଁ ଜଲଦି ଥିବାରୁମେ ଅଧା ଅଧା ଅଧାମେ ଜଲଦି ଜଲଦି ଖାଇଦଉ ତାପରେ ଖେଲି ଯାଉ ସାଙ୍ଗମାନଙ୍କ ସହ
ହଁ ହଁ ସେଇଟା ବି ଗୋ ଗୋଟେ ମଜା ଥାଏ ଯେ କେମିତି ଖେଳିବା। ମାନେ ଇଚ୍ଛା ଥିବ ଖେଳିବା ପାଇଁ କିନ୍ତୁ ବେଲ୍ ବାଜିଯିବ ନାଇଁ ଖେଳିବା ଛୁଟି ବନ୍ଦ ବନ୍ଦ ହେଇଗଲା। ତନ୍ତୁ ଇଚ୍ଛା ଥିବ ଯେ ନାଇଁ ଆମେ ଆଉ ଟିକେଳିବା ଆଉ ଟିକେ ମଜା କରିବା କିନ୍ତୁ ସେଇତକ ବି ହେଇ
ଆଉ ଆଗ କାଲ ନା ଆଗ କାଲର ଖେଲ୍ ଖେଳିବା ତାପରେ ଖାଇବା ବହୁତ ମଜା ଥିଲା ଏ
ହଁ ତ ବହୁତ ବଢିଆ ଲାଗେ। ଖେଳ କୁଦ ସବୁ ବହୁତ ବଢିଆ ଲାଗେ। ଆମେ ତ ଆମେ ତ ଚାହିଁବା ଆଉ ଟିକେ କି ଖେଳିବୁ କି କିନ୍ତୁ ଆମର ଏମିତି ବି ନଥିଲା ଯେ ଆମେ ମନ ଇଚ୍ଛା ଯାଇକି ଖେଳି ପାରିବୁ। ତ ସେଥିପାଇଁ ଆମୁକୁ। ଯେତିକି ଟାଇମ୍ ଦ୍ୟନ୍ତି ଆମେ ସେତିକି ଟାଇମ୍ ଖେଳୁ, ବଆଉ ବାକି ଆମକୁ ଛାଡନ୍ତିନି ମାନେ କିଛି ଦୋକାନ କୁ ଯାଇକି ଆଡିବୁ ବୋଲି ଆମକୁ ଛାଡନ୍ତିନି, ତ ସେଥିପାଇଁ ଆମେ କଣ କରୁ ମାନେ ଲୁଚିକି ଯାଇକି ସାର୍ କୋଉଠି ନଥିବେ, ନୁ ଲୁଚିକି ଯାଇକି ଦୋକାନରୁ ଆଣିକି ପଳେଇ ଆସୁ ଜଲଦି
ହଁ ଆଉଗ ଆଗରେ ନା ଆମ ସ୍କୁଲଟା ଆମ ସ୍କୁଲ ସ୍କୁଲ ଟାଇମ୍ ରେ ନା ଗୋଟେ କେମିତି ଚୁନ ଚୁନ ଖାଇ ସେ ଚୂନ ଚୂନ ନା ନାଇଁ ତମେ ଯୋଉ ପାକେଟ ତାମାନେ ପୁରୁଣା ଖାଏ, ଆମର ତ
ହଁ ହଁ କୁହ ହୁଁ।
ପାକେଟ ସେଟା ପୁଣି ନା ପଚାଶ ପଇସା କୁ ଦୁଇଟା ତାପରେ ଭୁଜା ଭୁଜା ବି ଥାଏ, ତ ସେଟା ଟଙ୍କିଏ ଏକ ଟଙ୍କାରେ ମିଳିଥାଏ।
ମ୍ୟାଡାମ ବୁଝିପାରିଲିନି ଚୁନ ମାନେ କଣ?
ତା ମାନେ ସିଏ କଣ କି ଗୋଟେ ଭଲ ଲାଗେ। ସେଟା ତା ମାନେ ଖା ତା ମାନେ ଖାଦ୍ୟ ହଜମ ହେବା ପାଇଁ। ତା ମାନେ ହୋଉତି ପାଉଡର ପାଉଡର ମିଳିଥାନ୍ତା। ଛୁଛୁର ପ୍ୟାକେଟ ରେ। ପାଉଡର ମିଲେ। ସେଟା ନା ଗୋଟେ କୁ ବୋଧେ ପଚାଶ ହଁ। ଆଉ ଗାଇଚି ହ୍ନଟା ତ ମନେ ନାହିଁ। ବାକି ଗୋଟେ ବଢିଆ ଲାଗେ ଗୋଟେ ସେଟା। ତାପରେ ତାପରେ ଯୋଉ ହର ହରଡା ହରଡା ଥାଇକି ଗୋଟେ ଲୁଣିଆ ଲୁଣିଆ ହେଇକି ବି ତା ଆଗରୁ ମିଲେ। ତ ଆମେ ନା ଯେତେବେଳେ ଛୁଟ୍ ସେତବେଲେ ଖାଇ ଛୁଟି ହୁଏ ନା। ତ ଆମେ ତ ଅଧା ହାତାର ପାଞ୍ଚ ଦଶ ମିନିଟ୍ ପୂର୍ବରୁ ଆମେ ଯାଉଛୁ ଠେଲାକୁ। ଛୁଆ ବିଲି ସେଟା ପାଇବା ପାଇଁ କାଲେ କି ବହୁତ ଭିଡ ହେଇଯାଏ ନା ବେଲ ବାଜିଲେ। ତ ସେଟାକୁ ଆମେ ସେତେବେଳେ ଯାଉ ଆଉ ବହୁତ ତୁ ବହୁତ ପାକେଟ ଆଣି ଆସୁ ଆ ମୁଁ ଆଉ ସାଙ୍ଗମାନେ।
ମାନେ ଆପଣ ମାନେ କଣ ମେ ମାନେ ଖେଳ ଖେଳିବା ପାଇଁ ଅଳ୍ପ ଇଚ୍ଛା ହୁଏ ନା କମ ଇଚ୍ଛା ହୁଏ ମାନେ ଖେଳିବାକୁ ଅଧିକ ଯିବାକୁ ଇଚ୍ଛା
ଅ ଅଧିକ ଅଧିକ ଆମେ ଜହେଟା ପୁର ଜଲଦି ଜଲଦି ଖାଇଦଉ ଆଉ ସୁଧା ଖେଳି ଖେଳି ଯାଉ, ପାଞ୍ଚ ପାଞ୍ଚ ଦଶ ମିନିଟ ଖାଇ ସରି ଯାଏ ଖାନା
ଓହୋ ଜଲଦି ଜଲଦି ଖାଇକି ସେତେବେଳେ ଥିଲା ମାନେ କଣ କଲେ ଖେଳିବା ଦିନ ହିଁ ଆମେ ଖେଳିପାରୁ କିନ୍ତୁ ଆମର ସବୁଦିନ ଖେଳି ପାରୁନୁ, ଆମର ମାନେ ଖେଳ ଛୁ ଟି ହୁଏ ମାନେ ଏମିତି ଆମେ ଯଦି ନର୍ମାଲି ନିଜକୁ ନିଜ ଖେଳିବୁ ଖେଳିବୁ ନ ନାଇଁ ଆମର ଥାଏ ଗୋଟେ ଗୋଟେ ଦିନ ଖେଳିବା ଦିନ। ସେଇତ ଦିନ ହିଁ ଆମେ ଜଲଦି ଜଲଦି ସାଙ୍ଗମାନେ ହଁ କିନ୍ତୁ ଆମର ମାନେ ଖାଇବା ସେଠୁ ଅ ନା ଲାଷ୍ଟ ପିରିୟଡ଼ କିମ୍ବା ଆମ ଖାଇବା ଛୁଟି ପରେ ପରେ ଆମର ଖେଳ ଛୁଟି ଥାଏ ଗୋଟେ । ହଁ ଆମର ଖାଇବା ଛୁଟି ପରେ ଗୋଟେ ଗୋଟେ ଖେଳିବା ଛୁଟି ଥାଏ ତ ଆମେ ଯୋଉ ଦିନ ସେଇ ତିନି ଦିନ ଆମର ଥିବ ସେଇ ତିନି ଦିନ ଆମେ ମାନେ ଖେଳୁ ବେଗେ ବେଗେ ଜଲଦି ଜଲଦି ଖାଇକି ଆମ ଚାର ଠିଆ ହେବେ ଆମେ ଖେଳିବୁ ଆମକୁ ଯୋଉ ଯୋଉ ସବୁ ଖେଳର ଜିନିଷ କାଢିକି ଦିଅନ୍ତି ନ୍ତି ଆମେ ସେଇ ସେଇ ଜିନିଷ ହଁ ସେଇ ସେଇ ଜିନିଷରେ ଖେଳୁ କିନ୍ତୁ ତାପରେ ଆମକୁ କୌଣସି ଜିନ ନିଷ ଦିଅନ୍ତିନି କାହିଁକି ନା ଆମେ ବହୁତ ଦୁଷ୍ଟ ହବେ ନା ପିଲାମାନେ ତ ଆଉ ଯୋଉ ତିନି ଦିନ ଆମେ ନିଜ ନିଜକୁ ନିଜେ ଏମିତି ଯାହା ଅଳ୍ପ ଟାଇମ ଖେଳୁ କାହିଁକିନା ଜଲଦି ଜଲଦି ବେଲ ବାଜିଯାଏ ଆମର ଥାଏ ପଇଁଚାଳିଶ ମିନିଟ ପାଖାପାଖି ମାନେ ଖାଇବା ଛୁଟି ତ ଆମେ ତବେ ଅଧଘଣ୍ଟା ଲଗେଇ ଦଉ ମାନେ ସାଙ୍ଗସାଥି ହେଇକି ଦଶ ପନ୍ଦର ଜଣ ବସିଲେ ତ ଜାଣିଥିବ କେମିତି ଗପ ସପ ହେଇକି ଖାଇବାଟା । ତ ସେଥିପାଇଁ
ସେଟା ବହୁତ ଭଲ ଲାଗେ।
ହଁ ଆମେ ସେଇଠି ତ ଟାଇମ ଲଗେଇଦବୁ ଆଉ ଖେଳିବୁ କଣ ଆଉ ଏମିତି ହାଲକା ଅଳ୍ପ ଟାଇମ ଟିକେ ଖେଳୁ କହିଁନା ବାହାରକୁ ତ ଆମକୁ ଯିବା ପାଇଁ ଆଲାଉ ନାହିଁ । ଆଉ ଯୋଉ ତାହାଲେ ତଥାବି ଦେଖିବୁ କେହି ନଥିବେ ଜଣେ ଯିବ ଦୌଡିକି ଆମ ସ୍କୁଲ ପାଖରେ ଗୋଟେ ଦୋକାନ ଥାଏ ତ ତାଙ୍କ ପାଖରେ ପୁରା ଛୋଟ ଛୋଟ ଜିନିଷ ମାନେ ଟଙ୍କାଠୁ ଆଠଣାଠୁ ଧରିକି ଆଠଣା ମୁଁ କମ ଦିନ ଦେଖିଛି କିନ୍ତୁ ଟଙ୍କା ଏ ଟଙ୍କା ଟଙ୍କିକିଆ ଜିନିଷ ବହୁତ କିଛି ଟଙ୍କିକିଆ ଜିନିଷ ଥିଲା । ତ ସେଇଠୁ ଯିବ ପୁଳେ ନାଇଁ ପଚାଶ ପଇସା ମୁଁ ଜାଣିନି କି ମୁଁ ଖାଇନି କିନ୍ତୁ ଆଠେ ତା ଅଳ୍ପ ଦିନ ଖାଇଛି ଆଠଣା ଟା ଆଉ ଚଳିଲାନି। ତା ଆମେ ଅଧିକ ଟଙ୍କା ଟଙ୍କିକିଆ ଦି ଟଙ୍କିଆ ତିନି ଟଙ୍କିଆ ଜିନିଷ ସବୁ ଗୋଟେ ସାଙ୍ଗ ସେ ତାକୁ ପଇସା ଦବୁ ଆମେ ଠିଆ ହବୁ ଯେ ସାର୍ ଅନେଇକି ଯେ ତୁ ଯା ଆମେ ଠିଆ ହେଇଛୁ । ସେ ଦି ଜଣ ଯିବେ ସବୁ ସବୁ ମା ମାନେ ଜରିରେ ମେଞ୍ଚେ ଖବର ଆଣିକି ଆସିବେ ତାପରେ ଯାହାର ଯାହା ସବୁ ଭାଗବାଣ୍ଟି କି ନବୁ । ମାନେ ଏମିତି ହିଁ ମଜା ଥାଏ।
ଲାଗେ ହଁ ଏବେ ଆଉ ସେ ମଜା କାହିଁ ଆଉ । ହଁ ସେଟା ତ ଆ
ସ୍କୁଲ ଲାଇଫ କେବେ ବି ଭୁଲି ହବନି। ଆଉ କଲେଜ ଲାଇଫ ଭୁଲି କଣ କହିଲେ
ଯେତେବେଳେ ଆମେ ସ୍କୁଲରେ ଥାଉ ନା ତମେ ଭାବୁ କେମିତି କଲେଜ ମୁଁ କଲେଜ ମୁଁ ଯେତେବେଳେ କଲେଜକୁ ପଳେଇ ଆସିଲୁ ତାପରେ କୁଲକୁମ ବହୁତ ମନେ
ବହୁତ ମନେ ପଡେ କଲେଜରେ ଯେ ତେ ବି ପଢିଲେ ବି ଅଧିକ ସ୍କୁଲ ଲାଇଫ କି ମନେ ପଡେ କିନ୍ତୁ କଲେଜରେ ସେଇ ମଜା ମସ୍ ସେ ଆଉ କଣ ସେ ଅଛି, ହଁ ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା, ରହିଲି।
ହଁ ହଁ ହଁ ମତେ ବି ଭଲ ଲାଗିଲା। ଠିକ ଅଛି।